ହଁ, ଭାଇ ଶୁଭୁଛି ଭାଇ?
ହଁ,
ଭାଇ ନମସ୍କାର ଭାଇ ସୁପ୍ର ଏ ଶୁଭ ସନ୍ଧ୍ୟା ଭାଇ ଶୁଭ ସନ୍ଧ୍ୟା। ଆଜ୍ଞା ଭାଇ ଆଜ୍ଞା
କଣ କରୁଚନ୍ତି ଭାଇ? କେମିତି ଅଛନ୍ତି କଣ କରୁଚନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି ବହୁତ ଭଲ ଅଛି ଏବେ ତ ଟିକେ ଛାତ ଉପରେ ବସିଛି।
ସନ୍ଧ୍ୟା ବେଳରେ ଟିକେ ମଜା ନୋଉଥିଲି ତ। ବର୍ଷା ବୋହୁତ ଜୋର ହୋଉଥିଲା ଏବେ ତ କିଛି ସମୟ ପାଇଁ କମିଛି। ତ ଛାତ ଉପରେ ଟିକେ ଆସିକି ବସିକି ଥଣ୍ଡା ପବନ ଖାଉଥିଲି।
ଆପଣଙ୍କ ପଟେ ପାଗ କେମିତି ଅଛି ଆଜି?
ପାଗ ତ ଭାଇ ସକାଳ ବହୁତ ଜୋରରେ ବର୍ଷା ହେଉଥିଲା ବର୍ତ୍ତମାନ କିନ୍ତୁ କିଛି ସମୟ ପାଇଁ ଆ କମି ଯାଇଛି ଏବଂ ପାଗ ମଧ୍ୟ ଟିକେ ଶୁଖିଲା ଅଛି ଲାଇନ ମଧ୍ୟ ନଥିଲା ବର୍ତ୍ତମାନ କିଛି ସମୟ ପାଇଁ ହିଁ ଆସିଛି ଲାଇନ।
ଆଚ୍ଛା ତାହେଲେ ପାଗ ଆଜି ଟିକେ ଥଣ୍ଡା ଅଛି।
ଆଜ୍ଞା ଭାଇ ଆଜ୍ଞା।
ଆଉ।
ଆପଣଙ୍କ ଆଡେ ପାଗ କିପରି ଅଛି?
ଥଣ୍ଡା ଅଛି ଯେହେତୁ ଟିକେ ବର୍ଷା ଜୋରେ ହେଇଛି। ତେଣୁ ଟିକେ ଆଜି ପାଗ ଟିକେ ଭଲ ଅଛି।
ଆଜ୍ଞା ଆଜ୍ଞା।
ତ ଖିଆ ପିଆ କରି ସାରିଲେଣି ସନ୍ଧ୍ୟା ବେଳୁ କଣ।
ଆପଣ କଣ ଆପଣଙ୍କର ଜଳଖିଆ ହେଇଛି ନା ନାଇଁ।
ନାଇଁ ଭାଇ ଏବେ ତ କିଛି ଜଳଖିଆ କରିନି ମୁଁ ଏପର୍ଯ୍ୟନ୍ତ ଭାବୁଛି ଆ ସିଧା ଯାଇକିରି ରାତ୍ର ଭୋଜନ ହିଁ କରିବି।
ହଁଆ ଆପଣ।
କଣ କରିବା ଭାଇ ଏଇ ତ ଦୁନିଆରେ କିଛିଟା କିଛି କିଛି କରିବାକୁ ପଡୁଛି ସ୍ଵାସ୍ଥ୍ୟ ମଧ୍ୟ ଯତ୍ନ ଠିକ ଭାବରେ ନେଇ ହଉନି। ତ କଣ କରିପାରିବା ବି।
ମୋବାଇଲ ଫୋନ ବ୍ୟବହାର ଆପଣ କରୁଚନ୍ତି?
ଆଜ୍ଞା ଆଜ୍ଞା।
ଫୋନ୍ ବ୍ୟବହାର କରୁଛନ୍ତି?
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ମୋବାଇଲ ଫୋନ ର ବ୍ୟବହାର କରିବାକୁ ପଡୁଛି ଆଜ୍ଞା ପାଠ ପଢା ବ୍ୟକ୍ତିଙ୍କ ପାଇଁ କିଛି ନା କିଛି ପ୍ରକାର ମୋବାଇଲ ଆବଶ୍ୟକ ପଡୁଛି ହିଁ। ନଚେତ ଠିକ ଭାବରେ ତାହା ସମ୍ପାଦନ ହେଇପାରୁନି।
ଆପଣ କେତେ ବର୍ଷ ଧରିକି ମୋବାଇଲ ଫୋନ ୟୁଜ କଲେଣି? ମୋବାଇଲ ଫୋନ ର ବ୍ୟବହାର ଆପଣ କେତେ ବର୍ଷ ହେଲା କଲେଣି କରିଛନ୍ତି?
ଆଜ୍ଞା କହିବାକୁ ଗଲେ ପାଞ୍ଚ ବର୍ଷ ହେଇଗଲାଣି ଆଜ୍ଞା, କୋଭିଡ ନାଇଟିନ ପରେ ପରେ ହିଁ ଆମେ ମୋବାଇଲ ଫୋନର ବ୍ୟବହାର ଆରମ୍ଭ କରିଦେଲୁ।
ଓଃ ହୋ କଣ ଆପଣଙ୍କ ଆପଣ ଆପଣ ଯୋଉ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି।
ଆଜ୍ଞା ଆଜ୍ଞା।
କଣ ତା ଦ୍ଵାରା ଆପଣଙ୍କର ସୁବିଧା ହଉଛି? କୋଉ କୋଉ ପ୍ରକାର ଅସ୍ ସୁବିଧାର ବି ଆପଣଙ୍କ ସମ୍ମୁଖୀନ ହଉଛନ୍ତି, ଟିକେ ଆପଣଙ୍କ ଅନୁଭୂତି ଆପଣ କହିବେ କି?
ତ ସେ ଫୋନ ର ବ୍ୟବହାର କରିବା ଉଚିତ, କିନ୍ତୁ ତାହାକୁ ଠିକ ଭାବରେ ବ୍ୟବହାର କରିବା ଉଚିତ। କିଛି ବ୍ୟକ୍ତି ଅଛନ୍ତି ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ସତ, କିନ୍ତୁ ତାହା ଅଲଗା ପ୍ରକାର ବେ ବ୍ୟବହାର କରୁଛନ୍ତି। ଦୁରୁପଯୋଗ ବ୍ୟବହାର କରୁଛନ୍ତି, କିଛି ବ୍ୟକ୍ତି ଅଛନ୍ତି କଣ ନା ପାଠ ପଢିବା ପାଇଁ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ଆଉ କିଛି ବ୍ୟକ୍ତି ଅଛନ୍ତି କଣ ନା ଫୋ ଗୋଟିଏ ମୋବାଇଲ ଫୋନ୍ ପାଇବା ଦ୍ଵାରା, ସେମାନେ ଅଲଗା କୌଣସି କାର୍ଯ୍ୟରେ ଲିପ୍ତ ହେଇଯାଉଛନ୍ତି। ଯେମିତି କହିବେ ରିଲସ ରିଲ୍ସ ଲେଖିବାରେ ରିଲସ ଦେ ଦେଖିବାରେ ଲିପ୍ତ ହେଇଯାଉଛନ୍ତି, ନହେଲେ କୌଣସି ପ୍ରକାର ୟୁଟ୍ୟୁବ ଭିଡିଓ ହଉ ସଟସ୍ ହଉ ଏଗୁଡିକ ସବୁ ଦେଖିବାରେ ବ୍ୟସ୍ତ ହେଇଯାଉଛନ୍ତି। ତ ସେଗୁଡିକ କିପରି ଭାବରେ ଦୂର କରିକିରି ଆମେ ଏ ନି ମୋବାଇଲ ଫୋନର ସଠିକ ଭାବରେ ଉପଯୋଗ କରିବା ଏବଂ ସୁ ମୋବାଇଲ ଫୋନ୍ ଟି କିପରି ଭାବରେ ଆମର ବ୍ୟବହାର କଲେ, ତାହା ଆମର ସ ସଠିକ ଦିଗରେ ଆମେ ଯାଇପାରିବା, ସେଇଟା ହିଁ ବ୍ୟବହାର କରିବା ଉଚିତ ଆମେ।
ହୁଁ ତାହେଲେ ଆପଣ କହୁଛନ୍ତି କି, ସୋସିଆଲ ମିଡିଆ ର ବହୁତ ବ୍ୟବ ବ୍ୟବହାର ଯୋଉ ହଉଛି, ଆମ ଉପରେ ସେଇଟା ମାନେ ଗୋଟେ ପ୍ରକାର ଆଉ। କୁପ୍ରଭାବ ପକଉଛି। ପଡୁଛି କିନ୍ତୁ ଏଇଟା ମୁଁ କହିବି ମୁଦ୍ରାର ଗୋଟେ ପାର୍ଶ୍ୱ ଭଳିଆ କାରଣ ଯଦି ମୁଦ୍ରାର ଅନ୍ୟ ପାର୍ଶ୍ଵ ମୁଁ ଦେଖିବି
ସୋସିଆଲ ମିଡିଆର ବ୍ୟବହାର କରିବା ଉଚିତ। କିନ୍ତୁ ଅତ୍ୟଧିକ ପରିମାଣରେ ସୋସି ସୋସିଆଲ ମିଡିଆର ବ୍ୟବହାର କରିବା ଉଚିତ୍ ନୁହେଁ।
ହଁ ଯଦି ଆମେ ସେଥିରୁ, କିଛି ଆର୍ଥିକ ଲାଭ ପାଉ ପାରୁଛେ ଏମିତି ବି କିଛି ଜଣ ଅଛନ୍ତି ଯୋଉମାନେ ରିଲସ କରି, ସୋସିଆଲ ମିଡିଆରେ କିଛି ପୋଷ୍ଟ କରି ସେଥିରୁ କିଛି ନିଜର ଅର୍ଥ ଉପାର୍ଜନ ବି କରୁଛନ୍ତି। ତ ସେମାନଙ୍କ ଦେଖିଆକୁ, ତାଙ୍କ ଦୃଷ୍ଟିରୁ ଦେଖିଆକୁ ଗଲେ ଯଦିଓ ସେ ଜିନିଷଟି ଠିକ କିନ୍ତୁ ଯୋଉମାନେ ସେ ସେ ଜିନିଷକୁ ଅଧିକ ସମୟ ଦଉଛନ୍ତି ନିଜର ସମୟକୁ ନଷ୍ଟ କରୁଛନ୍ତି, ସେ ଦୃଷ୍ଟିରୁ ଦେଖିଆକୁ ଗଲେ ସେ ଜିନିଷ ବି ବହୁତ ଖରାପ। ଆଉ କଣ ଆଉ କଣ ଆପଣ ସୁବିଧା ଅସୁବିଧା ଆପଣ ଅ ଅନୁଭବ କରୁଛନ୍ତି।
ଆଉ ଭାଇ କହିବାକୁ ଗଲେ ତ, ମୋବାଇଲ ଫୋନ ବିଷୟରେ କହିବେ ଯଦି ତାହେଲେ ବର୍ତ୍ତମାନ କିଛି ଛୋଟ ଛୋଟ ପିଲା ଅଛନ୍ତି। ଛାତ୍ରଛାତ୍ରୀ ଅଛନ୍ତି ତାଙ୍କର କହିବାକୁ ଗଲେ ଏଁ ତାଙ୍କର ପରିବାର ବର୍ଗ ତାଙ୍କ ପାଇଁ ମୋବାଇଲ ଫୋନଟି କିଣି ଦଉଛନ୍ତି ସିଏ କିଛି ନା କିଛି ଛି ଉପକାର ପାଇବ ବୋଲି। ଦେଖିବାକୁ ଗଲେ ମୋବାଇଲ ଫୋନରୁ ଉପକାର ପାଇଁ ଦେଇଥାଉଛନ୍ତି କିନ୍ତ କିନ୍ତୁ ସିଏ କଣ କରୁଛନ୍ତି ଛାତ୍ରଛାତ୍ରୀ ମାନେ କଣ କରୁଛନ୍ତି ନା ତାହାର ଦୁରୁପଯୋଗ କରୁଛନ୍ତି ଠିକ ଭାବରେ ସେଟା ବ୍ୟବହାର କରୁନାହାନ୍ତି ସେମାନଙ୍କୁ ଅନଲାଇନ କ୍ଲାସେସ୍ ଏ କ୍ଲାସ କରିବାକୁ ତାକୁ ମୋବାଇଲ କିଣା ହଉଛି କିନ୍ତୁ ସେମାନେ ଦେଖିବାକୁ ଗଲେ କଣ କରୁଛନ୍ତି? ନା ସମସ୍ତ ପ୍ରକାର ଅଲଗା କରୁଛନ୍ତି।
ଯ ଦ୍ୱାରା ନି ନିଜର ସମୟ ନଷ୍ଟ ହଉଛି ମୂଲ୍ୟ ସମୟ ଆମ ପାଇଁ ଗୋଟେ ଛାତ୍ର ହିସାବରେ ସମୟ ଟା ହଉଛି ବହୁତ ମୂଲ୍ୟବାନ କାରଣ ସମୟଠୁ ମୂଲ୍ୟବାନ ଛାତ୍ର ପାଇଁ ଆଉ କିଛି ନଥାଏ। କିନ୍ତୁ ସମୟ ଯଦି ଯଦି ଜଣେ ସମୟ ବହୁତ ସମୟ ସେଥିରେ ଅତିବାହିତ କରୁଛି। ସେଇଟା ନିଶ୍ଚିତ ତା ଉପରେକୁ ପ୍ରଭାବ ପକେଇବ ଆମକୁ ନିଜକୁ କୁ ବି ଆମେ ସଂଯମ କରି ସେଥି ପାଇଁ ଆମେ ଦୂର ଦୂରରେ ରହି ପାରିବା ସେଇଟା ନିଶ୍ଚିତ। କିନ୍ତୁ ତା ପାଇଁ ନିଜ ପାଇଁ ନିଜ ଉପରେ ସଂଯମତା ଆଣିବାକୁ ପଡିବ।
ଆଜ୍ଞା ଆଜ୍ଞା ଆଜ୍ଞା ମୋବାଇଲ ଫୋନର ଯେତିକି ବ୍ୟବହାର କରିବା ଉଚିତ ତାହା ଆମେ ବ୍ୟବହାର କରିବା। କିନ୍ତୁ ବଳିବା ସମୟରେ ଆମେ କଣ ନା ବାହାର କାର୍ଯ୍ୟରେ ଲିପ୍ତ ରହିବା ଯେପରି ଭାବରେ ମୋବାଇଲ ଠୁ ଦୂରେଇ ରହିବା। ବର୍ତ୍ତମାନ ଯୁଗରେ ମୋବାଇଲ ଫୋନ ତ ବିନା ତ ମଣିଷ ବଞ୍ଚି ପାରିବ ନାହିଁ ଏଟା ସତ। କାହିଁକି ନା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟର ଉନ୍ନତି ଫଳରେ ମୋବାଇଲ ଫୋନ ଆଜି ଲୋକମାନଙ୍କର କଥା କର୍ତ୍ତା ହଉ କିମ୍ବୁ ଇଣ୍ଟରନେଟ ର ବ୍ୟବହାର ହଉ କିମ୍ବା କହିବାକୁ ଗଲେ କୌଣସି ପ୍ରକାର ଯୋଗାଯୋଗ ର ମାଧ୍ୟ କୋଉ ବ୍ୟବସାୟ ହଉ ମନୋରଞ୍ଜନ ହଉ ଏହା ଆମର ଅତି ଆବଶ୍ୟକ ଭାବରେ ପରିଣତ ହୋଇଛି ସତ କିନ୍ତୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରିକି ବ୍ୟବସାୟୀ ଏବଂ କର୍ମଚାରୀଙ୍କ ବୃଦ୍ଧ ବ୍ୟ କ୍ତି ପଯ୍ୟନ୍ତ ମଧ୍ୟ୍ୟ ଫୋନ ବ୍ୟବହାର କରୁଛନ୍ତି ସତ ତାହା କିପରି ଭାବରେ ସ ସଠିକ ଭାବରେ ଓ ବ୍ୟବହାର କରାଯିବ ତାହା ଆମେ ଦେଖିବା ଉଚିତ। ନହେଲେ ତାହା ଠିକ୍ ଭାବରେ ସମ୍ପାଦନ ହୋଇପାରିବ ନାହିଁ।
ଠିକ କଥା ଆପଣ ଯୋଉ କଥା କହୁଛନ୍ତି ଠିକ କଥା ଆମେ କିନ୍ତୁ ଆମେ ମୋବାଇଲ ଟି ଫୋନ ଯୋଉ ଆମେ ବ୍ୟବହାର କରୁଛେ ସେଥିରୁ କିଛି ପରିମାଣରେ ଉପକୃତ ମଧ୍ୟ ହେଇପାରୁଛେ। ଆଗରୁ ଯେମିତି ଯୋଗାଯୋଗ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ ଆମକୁ ବହୁତ ଗୁଡ଼ାଏ ସମୟ ଲାଗି ଯାଉଥିଲା ପାଖକୁ ଚିଠି ପଠେଇବା ପାଇଁ ବହୁତ ସମୟ ଲାଗି ଯାଉଥିଲା ଗୋଟେ କିଛି ସନ୍ଦେଶ ପାଇବା ପାଇଁ ବି ଆମକୁ ବହୁତ ସମୟ ଲାଗୁଥିଲା। କିନ୍ତୁ ଏବେ ମୋବାଇଲ ଯୋଗୁ ଆମର ଯୋଗାଯୋଗ କ୍ଷେତ୍ରଟା ମାନେ ବହୁତ ପରିମାଣର ମାନେ ଲାଗୁଛି କି ସତରେ ଆମ ହାତ ପାହାନ୍ତାରେ ଅଛି। ଆମେ ଯେତେବେଳେ ଚାହିଁବା ଯାହାକୁ ଚାହିଁବା ଆମେ ଫୋନ କରିପାରିବା ପଞ୍ଚେ କଥା ହେଇପାରୁ ଯେ କିଛି ଜରୁରୀ କଥା ଯଦି କହିବାର ଅଛି ଆମେ ତାଙ୍କୁ କହିପାରୁଛେ।
ନିଶ୍ଚୟ ନିଶ୍ଚୟ।
କିଛି ସନ୍ଦେଶ ଦେବାର ଅଛି। ତ ଆମେ ଦେଇପାରୁଛେ ତ ଆମ ନିଜ ନିଜ ଭି ତରୋ ଯୋଗ ଯୋଗ ଟାକୁ ସେ ବ ମାନେ ବହୁତ କମେଇ ଦେଇଛି। ମାନେ ବହୁତ ପାଖ ଖକୁ ନେଇଆସିଛି।
ନିଶ୍ଚୟ ନିଶ୍
ପାଖକୁ ନେଇ ଆସିଛି ଆମେ ଯେତେବେଳେ ଚାହିଁବା ଯାହା ସହିତ ଚାହିଁବା ଆମେ ତା ସହିତ ଯୋଗାଯୋଗ
ନିଶ୍ଚୟ ନିଶ୍ଚୟ ଯୋଗା କେବଳ ଯୋଗାଯୋଗ ତ କହିପାରିବାନି ଆମେ ଯୋଗାଯୋଗ ସହିତ ଆମର ଇଣ୍ଟ୍ରନେଟ ର ବ୍ୟବହାର ହୋଉ ଇଣ୍ଟ୍ରନେଟ ଆମେ କଣ ନା ପାଇଁ ପାରୁଛେ ସମସ୍ତ ପ୍ରକାର ତଥ୍ୟ ଆମେ ଇଣ୍ଟରନେଟ ରୁ ବାହା ମାଧ୍ୟମରେ ପାଇପାରୁଚେ।
ହ
ତ ତା ବୋଲି ତ ଆମେ କେବଳ ମୋବାଇଲ ତ ରହିବାନି ଛାତ୍ରଛାତ୍ରୀ ମାନେ କହିବାକୁ ଗଲେ ସେମାନେ ଶିକ୍ଷା ମଧ୍ୟ ପାଇ ପାରୁଛନ୍ତି ମୋବାଇଲ କିନ୍ତୁ ଯଦି ସେମାନେ ବାରମ୍ବାର ମୋବାଇଲ ଦ୍ଵାରା ଲିପ୍ତ ରହିବେ। ତ ତାଙ୍କର ମାନସିକ ଚାପ ମଧ୍ୟ ସୃଷ୍ଟି ହବ ତ ସେମାନେ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଅଲଗା କୌଣସି କାର୍ଯ୍ୟରେ ତାଙ୍କେ ଲିପ୍ତ ରହିବାକୁ ତାଙ୍କେ ଭଲ ପାଇବେ ନାହିଁ। ସେଇଗୁଡକୁ ଆମେ ବୁଝିବା ଉଚିତ ଏବଂ ଛାତ୍ରଛାତ୍ରୀ କେମିତି ସଚେତନ କରିବା ହୋଉଚି ଶିକ୍ଷା ବ୍ୟବସ୍ଥାରେ କି କିପରି ଭାବେ ଆମେ ସଠିକ୍ ଭାବରେ ତାକୁ ସମ୍ପାଦନ କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସେଇଟା ବିଷୟରେ ବୁଝେଇବା ଏବଂ ନିଜେ ମଧ୍ୟ ସଚେତନ ହେବା କାରଣ ଯଦି ଆମେ ନିଜେ ସଚେତନ ହେବାନି ତ ଅନ୍ୟକୁ ବୁଝାଇକି କୌଣସି ତା-ତାହା ଲାଭ ନାହିଁ।
ନିଶ୍ଚିତ ନିଶ୍ଚିତ। ଆମେ ନିଜେ ଯଦି ଆମେ ଚାହିଁବା ଆମ ସମୟର ଆମେ ସୁଯୋଗ ଦୁରୁପଯୋଗ ଉପଯୋଗ ଆମେ କରିପାରିବା ସମୟର ତୁ କର
ନିଶ୍ଚୟ ନିଶ୍ଚୟ ଭାଇ ନିଶ୍ଚୟ ଭାଇ।
ସେଠାକୁ ଗଲେ ଆମେ ବହୁତ ପ୍ରକାର ତାଠୁ କିଛି ନା କିଛି ସବୁ ଜିନିଷର ଯେମିତି ଟି ଆମର କିଛି ଜିନିଷର ସବୁ ଜିନ୍ ତାର କିଛି ଭଲ ଦିଗ ଥାଏ କିଛି ମନ୍ଦ ଦିଗ ଥାଏ।
ଆଜ୍ଞା ଆଜ୍ଞା ଆଜ୍ଞା ଯେମିତି ଦେଖନ୍ତୁ ଗୋଟେ ଗୋଟେ ହା ତ ଏପ ଗୋଟେ ପଟେ ଦେଖିଲେ ସଫା ଦେଖାଯାଏ। ଆଉ ଗୋଟେ ପଟେ ଦେଖିବେ ହେଲେ ମଳି ଦେଖାଯାଏ। ତ ଆମ ମୋର ମଧ୍ୟ ସେମିତି ଦିଟି ପାର୍ଶ୍ଵ ଅଛି। ମୋବାଇଲ ର ବି ମଧ୍ୟ ସେମିତି ଦିଟା ପାର୍ଶ୍ୱ ଅଛି ମୋବାଇଲି ର ସଠିକ୍ ବ୍ୟବହାର ମଧ୍ୟ କରି ରିବା ଆମେ ତାର ଦୁରୁପଯୋଗ ମଧ୍ୟ କରିପାରିବା ସେଇଟା ଆମ ଉପରେ ନିର୍ଭର କରେ ଆମେ କୌଣସି ଭାବରେ କରିବା।
ଯେମିତିକି ଏବେ କରୋନା ମହାମାରୀ ସମୟରେ ପିଲାମାନେ ବହୁତ ପାଠ ଅନଲାଇନି ରେ ପାଠ ପଢିକି ଉପକୃତ ହେଲେ। ଗୋଟେ ପାଠ୍ୟ ପାଠ୍ୟକ୍ରମ ବର୍ଷ ଗୋ ଟିଏ ପୁରା ଉଁ ମ୍ ଅନଲାଇନି ରେ କ୍ଲାସ କରି ପିଲାମାନଙ୍କୁ ଉପକୃତ ହେଲେ ପାଠ ପଢି ପାରିଲେ ବହୁତ ସୁବିଧା ସୁଯୋଗ
ନିଶ୍ଚୟ ନିଶ୍ଚୟ। ସେଇ ଯଦି ଆମେ ସେଇ ସମୟରେ ଯଦି କହିବା ନାହିଁ ମୋବାଇଲି ଫୋନ ର ତାହା ଦୁରୁପଯୋଗ ହୋଉଛି ତ ତାହା ତ ଠିକ୍ ହବନି କାରଣ ବହୁତ ଲୋ ଲୋକ କଣ ଅଛନ୍ତି ନା ନିଜର ପିଲା ଛୁଆଙ୍କୁ ପାଠ ପଢିବା ପାଇଁ ମୋବାଇଲି ଫୋନ କିଣି ଦେଇଛନ୍ତି ସେମାନେ ମଧ୍ୟ ତାକୁ ପାଠ ପଢିକି କିଛି ପରିମାଣ ଉପକୃତ ହେଇଛନ୍ତି ଏଇଆ ହେଇଗଲେ ମୋବାଇଲି ଫୋନ୍ ର ବ୍ୟବହାର ସବୁ ଠାରୁ ବେଶୀ ପ୍ରୟୋଗ ହୋଇଛି ମାନେ ଆମର କୋରୋନା ମହାମାରୀ ପରଠାରୁ।
ନିଶ୍ଚିତ।
ସେ ସେହି ସମୟରୁ ଆରମ୍ଭ କରିକି ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଏ ପର୍ଯ୍ୟନ୍ତ ଅନେକ ପ୍ରକାର ବିପଦ ଦେଖା ଯାଇଛି କିନ୍ତୁ ଆମେ ମୋବାଇଲି ଦ୍ଵାରା ତାହା ସମାଧାନ କରିପାରୁଛେ। ନିଶ୍ଚୟ ଭାଇ ନିଶ୍ଚୟ ଆପଣଙ୍କ ସହିତ କଥା ହେଇ ମଧ୍ୟ ମତେ ବହୁତ ଖୁ ଚି ଲାଗିଲା।
ଆଉଥରେ କେବେ ଇଣ୍ଟରନେଟ ର ସୁବିଧା ଅସୁବିଧା ବିଷୟରେ ଆମେ ନିହାତି କଥା ହେବା।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଭାଇ ରହୁ ଜୟ ଜଜଗନ୍ନାଥ ଭାଇ।